ହୁଁ ଭଉଣୀ ଆମର ରହିଗଲା କଥା ସରିଲାନି ଆମ ପଏଣ୍ଟ ସରିଗଲା।
ଆଜ୍ଞା ସେଥିପାଇଁ ତ ଭଲ ଲାଗିଲାନି ପୁଣି ଆଉଥରେ ଆପଣଙ୍କ ସହିତ ବାର୍ତ୍ତାଳାପ କରିବା ପାଇଁ ମାନେ ମନ ଚାହିଁଲା। ନିହାତି କାରଣ ଆପଣଙ୍କ ଙ୍କର ଯୋଉ ପଦ ପଦେ କଥା ଯେଉଁ ନିଜର କରିନଉଛନ୍ତି ମାନେ ଦିଗି ଯାଦୁ ଅଛି ଆପଣଙ୍କ ପାଖରେ
ମୋ ପାଖରେ କିଛି ଯାଦୁ ନାହିଁ ମୁଁ ଯୋଉଠି ନିଜର କରିବା କଥା କରି ପାରିଲିନି ଆଉ।
ନିହାତି ନିହାତି ସେଇଟା ବି ତ ସତ କଥା। କିନ୍ତୁ ଆପଣ ଜାଣିଛନ୍ତି ଭଉଣୀ ଆମର ଏମିତି ସମୟ ଆସ ଆସେ କିମିତିବି ଅଛି ମୋ ଲାଇଫରେ ବି ସେମିତି କିଛି ମୋ ସହିତ ହେଇଛି। କି ନିଜର ଲୋକ ଯେତିକି ନିଜର ନ ହେଇଛନ୍ତି। ବାହାର ଲୋକ ତା ଠାରୁ ସେତ୍ ବହୁତ ନିଜର ହୁଅନ୍ତି ଆଉ ତାପରେ ବି ସେଇଟା ବି ମୁଁ ଭାବୁଥିଲି କି? କି କେବେ ବୋ ବାହାର ଲୋକ ନିଜର କଲେ କେବେ ପର ହେବେନି କିନ୍ତୁ ସେଠାରେ ବି ମୁଁ ଗୋଟେ ଏମିତି ଧୋକା ଖାଇଲି। ସାଙ୍ଗସାଥି କରିକି ଏମିତି ମାନେ କହିବା ପାଇଁ ଗଲେ। ସେମାନଙ୍କ ପାଖରୁ କିଛି ମାନେ ଆଘାତ ମିଳିଲା ତାପରେ ବି ମୁଁ ବିଶ୍ଵାସ କୋଉଟା କୁ କରିବି ମୁଁ ଜାଣିପାରୁନି।
ନାଇଁ ମୁଁ ସବୁବେଳେ ଭାବେ କଣ କହିଲେ ଭଉଣୀ ମୁଁ ସବୁବେଳେ ଭାବେ କିି ମୋ କର୍ମ ଯଦି ଠିକ୍ ଥିବ ଭଗବାନ ମତେ ଗୋଟ ଗୋଟେ ଦୁଆର ଯଦି ବନ୍ଦ କରୁଛନ୍ତି ତିନିଟା ଦ୍ଵାର ଖୋଲା ଅଛି ନିଶ୍ଚିତ ଭଗବାନଙ୍କୁ ଦୁଆର ହଉଛି ଚାରିଟା ଦ୍ଵାର ଯଦି ଗୋଟେ ଦ୍ଵାର ସେ ବନ୍ଦ କରିଛନ୍ତି ତିନିଟା ଦ୍ଵାର ଆମ ପାଇଁ ଖୋଲା ରଖିଛନ୍ତି ନା ସେ ଯାଏ ଆମେ ଲଢିବୁ। ଯଦି ମୁଁ ବୁ ଭୁଲ ନାଇଁ ମୁଁ ଯଦି ଭୁଲ କରିନି ମୁଁ କାହିଁକି ହାରିବି।
ଆଜ୍ଞା ଆଜ୍ଞା ନାଇ ନାଇ ଆପଣ ସେତା ଟା ତ ସତ କହୁଛନ୍ତି ଆମେ ଯଦି ଭୁଲ କରୁନେ ତାହେଲେ ଆମେ ଡରିବା କଣ ପାଇଁ ହାରିବା
ଯୋଉମାନେ ଭୁଲ କରିଛନ୍ତି ସେମାନେ ତ ବହୁତ ଭୋଗ ବିଳାସ ଜୀବନ ଜାପନ କରୁଛନ୍ତି। ମୁଁ ତ ତା ହିସାବରେ କିଛି କରିନି ମୁଁ କାହିଁ ଦୁଖୀ ହେଇକି ବଞ୍ଚିବି।
ଏଥିପାଇଁ ଆମେ ଦୁଃଖୀ ହୁଅନ୍ତି ଆମେ ଜିନିଷ ଟାକୁ ବହୁତ ନିଜେର ଭାବି ଦେଇଥାନ୍ତି। ଯୋଉମାନେ ଅଭିନୟ କରନ୍ତି ତ ତାଙ୍କୁ କିଛି ଫରକ ପଡିବନି। ଆମେ ତ ଅଭିନୟ କରୁନଥିଲେ ନା ଆମେ ତ ସେଇଟାରେ
ହଁ ମାନେ ଆମେ ଦି ଜଣ କଥା ହଉଛୁ ହୁଏ। ତ ମାନେ କିଛି ନା କିଛି ଆମ ଲାଇଫ୍ ରେ ଘଟି ଯାଇଛି କିନ୍ତୁ ବୁହୁତୁ ଦୁଃଖଦାୟକ ମାନେ ଆମେ
ନା ସେଥିପାଇଁ ତ ଆମର କଥା ଏ ସବୁ ମିଶୁଛି କେଣୁ ବୋଧେ ଆପଣ ବି
ନିଜକୁ ବହୁତଷ୍ଟ୍ରଙ୍ଗ ଷ୍ଟ୍ରଙ୍ଗ ହେଇକି ମାନେ ଆମେ ଜିନିଷ ଟାକୁ ଦେଖ ଖେଇ ହଉଛୁ କି ଆମେ ବହୁତ ତ ଭଲ ବହୁତ ବଡ ହେଇ ଯାଇଛୁ କିନ୍ତୁ ଏବେ ବି ଗୋଟେ ଛୋଟ ହୃଦୟ ଅଛି। ସେ ସିଏ ବି ଏବେ ବି ମାନେ ମାନେ
କଥା ରେ ନାହିଁ ମାନେ ମଣିଷ ବଡ ହେଲା ପରେ ସେ ତା ତାର ଖାଲି ଛୋଟ ପିଲା ବେଳ ଟାକୁ ଖୋଜେନି ପିଲାବେଳ ଟାକୁ ଏଥିପାଇଁ ଖୋଜେ ସେ ଯେତେବେଳେ ପିଲା ବେଳ ତାକୁ କିଛି ବି କଷ୍ଟ ହଉଥିଲା ସିଏ ମନ ଖୋଲିକି କାନ୍ଦି ପାରୁଥିଲା ମାନେ କାହାକୁ କହିପାରୁଥିଲା କିନ୍ତୁ ଏଇ ବଡ ହେଲା ପରେ ଯୋଉ ସମସ୍ୟା ଟା ଆମକୁ ମାନେ ଯୋଉ ଅସୁବିଧା ଟା ଆମକୁ ହଉଛି ଯୋଉ କଷ୍ଟ ଟା ଆମକୁ ହଉଛି ନା ଆମେ କାନ୍ଦିବାକୁ ଚାହିଁଲା ଆଖିର ଲୁହ ଥିଲେ ନା ଆମେ କାନ୍ଦି ପାରୁଛନ୍ତି ନା କାନ୍ଦି କାହାକୁ କହି ପାରୁଛନ୍ତି। କିଛି ବି ନାଇଁ ମାନେ କାନ୍ଦିବା ପାଇଁ ଆଖିରେ ଲୁହ ଥିବ କିନ୍ତୁ ଏଠି କି ମୁହଁରେ ଅଭିନୟ ହସର ଅଭିନୟ କରି ଆମକୁ ବଞ୍ଚିବା ପାଇଁ ପଡୁଛି।
ହଁ ଆଉ ଭଉଣୀ ଗୋଟେ ଜିନିଷ ନୋଟିସ କରିଥିବେ ଗୋଟେ ଜିନିଷ ଆପଣ ମାନେ ଦେଖ ଦେଖିଥିବେ ଯାହାର ହସ ଯେତିକି ସୁନ୍ଦର ଯିଏ ଯେତିକି ହସେ ତା ଭିତରେ ବହୁତ କିଛି ଲୁଚି
ସେଇଟା ତ ମାନେ ମୁଁ ବହିରେ ଶୁଣୁଥିଲି ନା ଏମିତି ମୁଁ ମାନେ ମାନେ ମାନେ କଣ କବିତା ଦ୍ଵାରା ଜାଣିଥିଲି। କିିଏ ଯେତିକି ହସୁଛି ତା ମନ ଭିତରେ ସେତିକି କୋହ ଅଛି। ଅଛି ବୋଲି ସେ ଆଜି ହସି ପାରୁଛି କିନ୍ତୁ ମୁଁ ସେଇଟା ଭାବୁଥିଲି ନାଇଁ ଜଣେଙ୍କର ମନରେ କୋହଥିବ ସିଏ ହସିବ କେମିତି ଏସବୁ ମିଛ କିନ୍ତୁ ଯେତେବେଳେ ନିଜ ନିଜେ
ହସ ପଛରେ ବହୁତ କିଛି ହଁ ସବୁ ସୁନ୍ଦର ହସ ପଛରେ ବହୁତ କିଛି ଗଭୀରତା ଲୁଚିକି ଅଛି ସେଇଟା ତ ମୁଁ ନିଜେ ସତ ଭୋଗୀ ତମେ ମଧ୍ୟ ସେଇ ଯାତ୍ରା ମାନେ କରିଛ ତମେ ବି ଜାଣିପାରୁଥିବ ଯେ ସେଇଟା ହଉଛି ସତ।
ମୁଁ କହୁନଥିଲି ଜୀବନ ଟା ହଉଛି ଗୋଟେ ମାନେ ଏଇ ଦୁନିଆ ଟା ହଉଛି ଗୋଟେ ରଙ୍ଗମଞ୍ଚ। ଆମେ ହଉଛ ଗୋଟେ ଗୋଟେ କଳାକାର। ଯେମିତି କଳାକାର ଆପଣ ଏବେ ଦେଖୁଥିବେ ଏବେ ଦେଖୁଥିବେ କଳାକାର ଯାତ୍ରା କଳାକାର ମାନେ ଯେତେବେଳେ ତା କାହା ଘରେ ମା ମରିଥିବ କାର ବାପା ମରିଯାଉ ଛନ୍ତି ତଥାପି ସେ ମୁହଁରେ ହ ରଙ୍ଗମାରିକି ଆଉ ସିଏ ଅଭିନୟ କରିକି ଆମକୁ ଅଭିନୟ କରିକି ଆମକୁ ହସଉଛନ୍ତି ଆଉ କନ୍ଦଉଛନ୍ତି କିନ୍ତୁ ଦେଖନ୍ତୁ ତାଙ୍କ ମନ ରେ କେତେ କୋହ ଭରିକି ଥାଏ। ତଥାପି ସେ ଆମ ଆଗେରେ ଆସିକି ଅଭିନୟ କରୁଛନ୍ତି ଠିକ୍ ସେମିତି ଆମେ ବି ମଣିଷ ଆମେ ବି ଠିକ୍ ମଣିଷ ବର୍ତ୍ତମାନ ପାଇଁ ମୁହଁରେ ର ବିନା ମି ଛର ରଙ୍ଗ ମାରିକି ଆମେ ଲୋକଙ୍କ ଆଗରେ ଅଭିନୟ କରି
ହଁ ମାନେ ମୁଁ କହୁଚି କଣ କି ସିଏ ହଉଛି ଲୋକକୁ ମାନେ ଦର୍ଶକଙ୍କୁ ମନ ମୋହିଆ ପାଇଁ ସେ ସବୁ କରୁଚନ୍ତି। ଆମେ କିନ୍ତୁ ଦୁନିଆ କୁ ମନ ମୋହିଆ ପାଇଁ ଆମେ
ଆଜ୍ଞା ଆମେ ଦୁନିଆ ଆଗରେ ଅନ୍ଧ ପୁଟୁଳି
କିନ୍ତୁ ମୁଁ ସେଇଟା ଭାବୁଛି କି ସେଇଟା ଗୋଟେ ବୟସ ସୀମା ଥାଏ ହଁ ବହୁତୁ ବୟସ ପ୍ରା ତ ହେଇଗଲା ତମକୁ ଏଇ ସମୟରେ ଏମିତି ଅଭିନୟ କଲେ ତ ଆମ ଛୁଆ ପିଲା କି ଛୋଟ ଲୋକ କିଛି ଶିଖିବେ। ଆମେ ଏତେ ଅଳ୍ପ ବୟସରୁ ଏଇ ସବୁ କରିବାକୁ ପଡୁଛି ଭାବିଲେ ବି ଲାଗୁଛି କି
ଏଥିପାଇଁ ଭଉଣୀ ଆ ଆ ମାନେ ଆମେ ବୋଧେ ଭଗ ଭଗବାନ ଙ୍କର ଅତି ପ୍ରିୟ ମଣିଷ ସେଥିପାଇଁ ସେ ଆମକୁ ବହୁତୁ ଜଲଦି ଏ ବହୁତୁ ଜଲଦି ଏସବୁ ଆମୁକୁ ଦେଖିଆ ପାଇଁ ପଡୁଛି କାର ଣ ଆମେ ଯଦି ଏସବୁ ଜିନିଷ ଦେଖିଛନ୍ତି ନା ତାହେଲେ ହଉଛି ଆଗକୁ ଆମେ ସ ତର୍କ ହେଇଯିବା। ମାନେ ବ ମାନେ ମ ଅଧି ଇ ଯୋଉ ଆସୁଛି ଆମର ଯୋଉ ଆଗ ଅବସ୍ଥା ମାନେ ବର୍ତ୍ତମାନ ପାଇଁ କଣ ଆମେ ଯୌବନ ଅବସ୍ଥାରେ ଅଛନ୍ତି। ଆଗୁକୁ ଆମର ବୁଦ୍ଧ ଅବସ୍ଥା ଆସିବ। ସେଇ ଅବସ୍ଥାରେ ଆମେ ସେମିତି ଭୁଲ ନକରୁ ସେଇ ଅବ କି ସେଇ କଷ୍ଟଟା ପାଆନ୍ତି ଆମକୁ ଅଧିକ ଭାଙ୍ଗି ପଡିବା କିନ୍ତୁ ଆମେ ଏଇ ସମୟରେ ଯୋଉ ପାଇଚନ୍ତି ଆମେ ସ ମାନେ ଦୁନିଆକୁ ବୁଝି ନବା ସମ୍ପର୍କର ବୁ ସମ୍ପର୍କ କେମିତି ଗଢାଯାଏ ସେଟା ବି ବୁଝି ନବା ଯୋଉ ଫଳରେ କି ଆମେ ଏବେ ଠାରୁ ନିଜୁକୁ ସତର୍କ କରିକି ଆଗୁକୁ ବଢି ଚାଲିବା ଯୋଉ ଫଳରେ କି ମାନେ ଆଗ ସମୟରେ ମାନେ ବୃଦ୍ଧ ଅବସ୍ଥାରେ କି ମାନେ ସେ ସମୟରେ ଆମକୁ ସେତେ ଏତିକି କଷ୍ଟ ହବନି। ସେତେବେଳୁ ଆମେ ନିଜକୁ ନିଜେ ନିଜକୁ ସମ୍ଭାଳି ନେଇଥିବା।
ହୁଁ ହୁଁ।
ସେଥିପାଇଁ ତ ମତେ ଲାଗେ କି ଆମେ ଭଗବାନଙ୍କର ଅତି
ଏତେ ବି ଭଗବାନ ପ୍ରିୟ କରନ୍ତୁନି ଯେ ଆମେ କୋଉ ଦିନ ଫାଟିଯିବୁ।
ଆପଣଙ୍କୁ ଆପଣଙ୍କୁ ଗୋଟେ କ ତ ଜାଣିଛନ୍ତି ଆପଣ ଯେତିକି ସମସ୍ ମାନେ ଅସୁବିଧା ରୁ ଆପଣ ସମସ୍ୟାରୁୁ ବାହାରିକି ଆସିଛନ୍ତି। ସମସ୍ୟାରେ ପକେଇଚନ୍ତି ପ୍ରଭୁ ଜଗନ୍ନାଥ ଆପଣଙ୍କୁ ବାହାରେ କରୁଛନ୍ତି ବି ସେ ପ୍ରଭୁ ଜଗନ୍ନାଥ। ସିଏ ହିଁ ଅସୁବିଧାରେ ପକେଇବେ ସିଏ ହିଁ ବାହାର କରିବେ। ମାନେ କୁହନ୍ତି ନା ଆମେ କିଛି ବି ନୁହଁ। ସିଏ ଜି ମାନେ ଗୋଟେ ମାନେ ଉଁ କଇ କହିଛ ନା ତ ମାନେ ଏ ଯୋଉ ମାନେ ମାନେ ମୁତିଆ ପାଇଁ ବାଟ ଦେଇଛନ୍ତି ମାନେ ତାକୁ ଲୁଚିଆ ପାଇଁ ବି ମାନେ ଜି-ଜିନିଷ ଦେଇଚନ୍ତି। କଥାରେ ଅଛି। ମାନେ ସିଏ ଘାଆ ଦେଇଚନ୍ତି ମାନେ ଘାଆ କେମିତି ଭଲ ହବ ତା ପାଇଁ ବି ସିଏ ଔଷ ଧ ବାହାର କରିଚନ୍ତି।
କିନ୍ତୁ କିଛି ଦିନ ତେଲ କଢେଇ ରେ ପକେଇକି ମାଛ
ହେ ସେଇଟା ହଉଛି କଣ କହିଲେ ଆମର ପରୀକ୍ଷା ଆମ ଧୈର୍ଯ୍ୟର ପରୀକ୍ଷା ସିଏ ନିଅନ୍ତି କି ମୁଁ ଗଢିଥିବା ମଣିଷ ଟା କେତେ ନିଜୁକୁ କୁ ମାନେ ସବୁ ସୁସ୍ଥ ସବଳ ଭାବି ପାରୁ ଛି କି ତା ମସ୍ତିଷ୍କ ସେ ନିଜୁକୁ କେତେ ଉଁ ଷ୍ଟ୍ରଙ୍ଗ କରି ପାରୁଛି।
ନିହାତି ନିହାତି। କିଛି ତ ଭଗବାନଙ୍କର ମହତ୍ଵ ଉଦ୍ଦେଶ୍ୟ ଥିବ।
ଯେତେବେଳେ ଆମେ ତାଙ୍କ ପରୀକ୍ଷାରେ ଯଦି ଦେ ଯେଦି ସଫଳ ହେଇଗଲେ ତାହେଲେ ସିଏ ଆମୁକୁ ନେଇଯାଏ ଯେଦି ବିଫଳ ବି ହଉଚନ୍ତି ସିଏ ତାପରେ ବି ତଥାପି ଆମ ସାତ୍ ଦେଇକି ଆମୁକୁ ନେଇକି ଯାଉ ଚନ୍ତି ଆଉ ଗୋଟେ ବାବା ଏକ୍ଜାମ ଦିଅ। ସିଏ ଏ ଆମର ମାନେ କୁହନ୍ତିନି ପରୀକ୍ଷା ସେତେବେଳେ ସରିବ ଯେତେବେଳେ ତା ନଜରରେ ଆମେ ସବୁଟାରେ ସଫଳ ହେଇଯିବା।
ହୁଁ ହୁଁ ହୁଁ। ସେଇ ସେଇ ପରିସ୍ଥିତିରୁ ବାହାରିକି ସେଇ ପରିସ୍ଥିତିରୁ ବାହାରିକି ଜିତି ଯାଉଛ ମାନେ ତମେ ଦୁନିଆରେ ସବୁ କିଛି ପାଇଯାଇଚ।
ଆପଣ ଗୋଟେ କଥ ମାନେ ଜିନିଷକୁ ଦେଖିଥିବେ ଆପଣ ଫ୍ରି ମାନେ ଭାବ ଇଏ କରିଥିବେ ଅନୁଭବ କରିଥିବେ ଯେତେବେଳେ ଆମେ ଯୋଉ ସମସ୍ୟା ବାହାରି ଯାନ୍ତି ସମସ୍ୟା ଯେତେବେଳେ ପଡିିଥାନ୍ତି ଆମେ ସେତେବେଳେ ଭଗବାନଙ୍କୁ ବହୁତ ରାଗନ୍ତି ବ ବହୁତ ଶୋଧନ୍ତି ବହୁତ ଗାଳି କରନ୍ତି ବହୁତ ଅଭିମାନ କରନ୍ତି ଯେତେବେଳେ ସେ ସମସ୍ୟାରୁ ଆମେ ବାହାରି ଯାଆନ୍ତି ସେତେବେଳେ ଆମେ କୁହନ୍ତି ଉଁ ଉଁ ମାନେ ଉଁ ଥାଇଁ କି ଭଗବାନଙ୍କୁ ଧ ଧନ୍ୟବାଦ ଜଣାନ୍ତି କି ଯାହା ହଉ ମତେ ସେ ସେଇ ଜାଗାରୁ ଯଦି ତୁ ଏବେ ନ ଆଣିଥାନ୍ତୁ ମୁଁ ଏବେ ବହୁତ ଅସୁବିଧାରେ ପଡିଥାନ୍ତି ଯାହା ମୋତେ ସେ ଜାଗାରେ ତୁ ବାହାର କରିଦେଇଛୁ ସେଥିପାଇଁ ତୋତେ ଅଶେଷ ଅଶେଷ ଧନ୍ୟବାଦ ।
ଗୋଟେ ନାହିଁ କିି ରାଜାର ଛୋଟ ଗପ ତାର ମାନେ ଯାଉଥିବେ ସେ ଜଙ୍ଗଲରେ କଣ ଶିକାର କରିବାକୁ ଗୋଟେ ଗାତରେ ପଡିଯିବେ ତାପରେ ବାକି ସ ସ ସୈନ୍ୟ ମାନଙ୍କୁ ଆସିକି ଶିକାରୀ ମାନେ ନେଇଯିବେ ତାପରେ ଏଁ ସମସ୍ତେ ତାଙ୍କୁ ମାନେ ମାରିବାକୁ ଯେତେବେଳେ ଅ ରାୟ ଦେବେ ତାଙ୍କ ଦେଶର ରାଜା ସେ କହିବେ ୟାଙ୍କର ମୁଖିଆ ଯେ ସେ କାହିଁ ରାଜା ରାଜାକୁ ନେଇଯିବେ ରାଜା ଯେ ପଡି ଯାଇଥିବେ ତାଙ୍କର କଣ ହାତ କଟି ଯାଇଥିବ ନା କଣ କଟି ଯାଇଥିବ ଗୋଟେ ହାତ କଟି ଯାଇଥିବ ହଁ ସେ ହାତ କଟି ଯାଇଥିବ ବିଚଳିତ ହେଇଯିବେ କହିବେ ମୋ ହାତ କଟିଗଲା ତାପରେ ଶିକାର କରିବାକୁ ଯାଇଚି ସେ ହଁ ଶିକାର କରିବି କେମିତି ଶିକାର କରିବାକୁ ଯିବ ଗାତରେ ପଡିଯିବେ । ଯୋଉ ଦେଶକୁ ଯିବେ ତାଙ୍କୁ ବି ମଧ୍ୟ ଖୋଜିକି ପାଇଯିବେ ସମସ୍ତଙ୍କୁ ଦଣ୍ଡ ମିଳିବ ଯେ ମରିବାର ଦଣ୍ଡ କିନ୍ତୁ ସେମାନଙ୍କର ନିୟମ ଅଛି ଯେ ଆଦିବାସୀ ମାନଙ୍କ ର ନିୟମ ଅଛି ଯେ ଖ କ୍ଷତ ଥିବା ଜିନିଷକୁୁ ସେମାନେ ଗ୍ରହଣ କରନ୍ତିନି । ରାଜାଙ୍କର ଖଣ୍ଡିଆ ହେଇଥିଲା ପଡି ଯାଇଥିଲେ ତ ସେ କ୍ଷତ ହେଲା ବୋଲି ରାଜା ବିଚଳିତ ହେଲେ ଗା କ୍ଷତରେ ପଡିଲେ ବୋଲି ବିଚଳିତ ହେଲେ କିନ୍ତୁ ଶିକାରୀମାନୋନେ ତାଙ୍କୁ ସେଇ କ୍ଷତ ପାଇଁ ତାଙ୍କୁ ଛାଡିଦେଲେ । ତ ଏଇଠୁ କଣ ଶିକ୍ଷା ମିଳି ଭଗବାନ ତାଙ୍କୁ ସେତିକି କଷ୍ଟ ଦେଲେ ହଁ ହଁ ତ ଭଗବାନ ଆମକୁ ବି ସେ ଯୋଉ ପରିସ୍ଥିତି ରେ ଛାଡିଛନ୍ତି ନିହାତି କି ସେ ତାଙ୍କର ମହତ ଉଦ୍ଦେଶ୍ୟ ଥିବ ।
ନିହାତି ନିହାତି ସେଇଥିପାଇଁ ହଁ ଆମେ ସେଇ ସମୟ ତ ମୁଁ ତ କହିଲି ସେଇଟା କି ଆମେ ସେଇ ସମୟରେ ବୁଝି ପାରନ୍ତିନି କି ଆମ ସହିତ ହେଇଚି ଯୋଉଟା ଆମେ ବିଚଳିତ ହେଇଯାନ୍ତି ।
ଗୋଟେ ଜିନିଷ ମାନେ ସବୁ ବୁଝିବ ସବୁ ଜ୍ଞାତ ଥିବ କିନ୍ତୁ ସେ ବାରମ୍ବାର ସେଇ ଜିନିଷକୁ ପୁନରାବୃତ୍ତି
ନିହାତି ନିହାତି କାହିଁକି ହେଲ କିନ୍ତୁ ଯେତେବେଳେ ସେ ଆମେ ସେ ସମ ବି ହଁ ହଁ ହଁ ଆମେ ଜାଣିଛନ୍ତି ଆମେ ବି ଗୋଟେ ଗୋଟେ କଥା ଜାଣିଥାନ୍ତି କି ନାଇଁ ଏଇ ଜିନିଷ ଟା ଯାହା ହେଇଛି ଭଲ ହେଇଛି କିନ୍ତୁ ଆମେ ଶୀକାର କରିବାକୁ ଆମକୁ ଟ ସମୟ ଲାଗିଯାଏ।
ମଣ ଭାବ ଭାବରେ ବନ୍ଧାପରା ଆମେ ମାନେ ଭଗବାନ କେତେବେଳେ କୋଉ ଭାବରେ ଫସେଇବେ ତମେ ପୁରୀ ଯାଇଥିବ ତମ ମନରେ କଣ ଥିବ ଜଗା ପାଖ ପାଖକୁ ଯିବି ବହୁତ କାନ୍ଦିଦେବି ବହୁତ କିଛି କହିଦେବି ମୁଁ ମଧ୍ୟ ସେଇ ଉଦ୍ଦେଶ୍ୟରେ ଯାଇଥିଲି କିନ୍ତୁ ସେ ଜାଗାରେ ଏତେ ଭିଡ ହେଲା ମତେ ଠେଲିକି ଏତେ ପୁର ହେଇଲେ ମୁଁ ଚିଡ ଚିଡ ହେଇଗଲି ଯେ ମତେ ତେ ଜାଗାରୁ ବାହାର କର ମୁଁ କେମିତି ଘରକୁ ଯିବି
ନାଇଁ ନାଇଁ ଆଉ ଗୋଟେ କଥା ଭଗବାନ ଜଗନ୍ନାଥଙ୍କ ପାଖକୁ ଆପଣ ଯେବେ ଯିବେ ଆପଣ ବହୁତ କିଛି ଭାବିକି ଯାଇଥିବେ କିନ୍ତୁ କିଛି କହିପାରିବେନି କାରଣ କଣ ପାଇଁ ସେ ଭାବର ଠାକୁର ଆପଣ ତାଙ୍କୁ ଦେଖୀ ଥିଲେ ଆପ ଭାବ ବିହୁ ବିହୁଳ ହେଇଯିବେ ଯୋଉ ଫଳରେ ତାଙ୍କୁ କିଛି କହି ହିଁ ପାରିବେନି।
ଭୁଲି ଦେଲେ ପରା ମୁଁ ସେଇଟା ନିଜେ ଅନୁଭବ କରିଛି ମୁଁ କେବେ ଏଇ ସବୁକୁ ଭରସା କରୁନଥିଲି। ଯେ ଏଇଭଳିଆ ସବୁ କିଛି ଅଛି ଲୋକମାନୋନ କୁହନ୍ତି ଯେତେବେଳେ ମତେ ଗଳ୍ପ ଭଳିଆ ଲାଗୁଥାଏ କିନ୍ତୁ ମୁଁ ଯେତେବେଳେ ନିଜେ ସେଦିନ ଅନୁଭବ କଲି ମୁଁ ମଧ୍ୟ ଯାଇଥିଲି ବହୁତ କିଛି ମନରେ କିହ ନେଇକି ହଠାତ୍ ବାହାରି ପଢିଲି କିନ୍ତୁ ଜାଗାକୁ ଦେଖିଲି ମୁଁ ସବୁ ଭୁଲିଗଲି ଆଉ ଏତେ ଠେଲା ପେଲା ହେଲା ଯେ ମୁଁ ବାହାରକୁ ମଧ୍ୟ ବାହାରି ଆସି ଲି ଆଉ ବାହାରକୁ ବାହାରିଲା ପରେ ମୁଁ ଖାଲି ସମୟ ଦେଖୁଥାଏ କେତେବେଳେ ଘରେ ପହଞ୍ଚିବି ମୁଁ ତ ଏକା ଆସିଛି ମତେ ଜଲ୍ଦି ସନ୍ଧ୍ୟା ପୂର୍ବରୁ ପହଞ୍ଚ ମାନେ ସେ ସ୍ଥାନରେ ବି ବ୍ୟସ୍ତରେ ବି ଯିବି ବୋଲି ବ୍ୟସ୍ତ ହେଇଗଲି। ଆସିବି ବୋଲି ବି ବ୍ୟସ୍ତଇ ଯୋଗାର ଏମିତି ମୁହଁ ମୁଁ କିଛି ବି ଆଜି ବୁଝିପାଇଲିି।
ସତଟା ଆମେ ମାନେ ଏମିତି ଆମ ଦି ଜଣଙ୍କର କଥାବାର୍ତ୍ତା ମିଶୁଛି। କି ଆମକୁ ଦି ଜଣ ଏତେ ଇଏ ଲାଗୁଛି କେତେବେଳେ ସମୟ ସୀମା ସରି ଯାଉଛି ସେତେବେ ବି ଆମେ ଜାଣି ଆଣି ପାରୁନାହାନ୍ତି। ସତରେ ଆପଣ ଭଉଣୀ ଆପଣଙ୍କ ସହିତ କଥା ହେଇ ମାନେ ଏତେ ଖୁସି ଲାଗୁଛି ଏତେ ଶାନ୍ତି ଲାଗୁଛି କହିିବି ପାରିବିନି। ନିହାତି ମୁଁ ଆଉ ଥରେ ଆପଣଙ୍କ ସହିତ ବାର୍ତ୍ତା ଆଳାପ କରିବା ପାଇଁ ମାନେ ଚେଷ୍ଟା କରିବି ଏବେ ତ ଆମର ସମ୍ ହେଇଗରାଣି ଆପଣ ଜାଣିଛନ୍ତି।
ହଁ ହଁ ହଁ।
ପୁର୍ନରବାର ପୁଣି ଆଉଥରେ ଆମେ କ ବାର୍ତ୍ତାଳାପ କରିବା ଆଜ୍ଞା ଆଜ୍ଞା ନିହାତି ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ
ହଁ ଜୟ ଶ୍ରୀ ଶୁଭରାତ୍ରୀ।
ହ